ହ୍ୟାଲୋ।
ହଁ ଭଉଣୀ କଣ କରୁଚ?
ନା କିଛି ନା ବସିଚି।
କଣ କହିଲ କିଏ ଗୋଟେ ବାର ବାର କଲ୍ କରିଥିଲା ମତେ ଯଛି ଚିଡା ଚିଡୋଉଛି ଖାଲି।
କଣ କହିଲେ?
ହ୍ୟାଲୋ ଭଉଣୀ କଣ କହୁଛ ଶୁଭୁନି ଆଉଥରେ କୁହ ତ?
ମୁଁ କହିଲି ଏବେ ଶୁଭିଲା?
ହଁ ହଁ କୁହ।
ମୁଁ କହିଲି କଣ କରୁଛନ୍ତି?
ଏଇ ବସିଛି।
ଆଚ୍ଛା।
ମୁଁ ସେଇ ଟିଭି ଦେଖୁଛି ଆଉ ନା ପରା ସକାଳୁ କିଛି ଖାଇନି ମୋତେ ଚିଡା ଲାଗିଲାଣି। ରାଗ ଆସୁଚି। ରୁଟି ସନ୍ତୁଳା ହେଇଛି ଖାଇବାକୁ ଇଚ୍ଛା ହଉନି।
ଆଚ୍ଛା ଆଚ୍ଛା। ଆପଣ ରୁଟି ସନ୍ତୁଳା ଭଲ ପାଆନ୍ତିନି କି।
ହଁ ମତେ ରୁଟି ଆଉ ସନ୍ତୁଳା ବହୁତ ପସନ୍ଦ। କିନ୍ତୁ, ଆଜି କଣ ପାଇଁ ଇଚ୍ଛା ହଉନି ମୁଁ ଜାଣିପାରୁନି?
ଆଁ ସନ୍ତୁଳା ଟା ଭିଟାମିନ୍ ଜିନିଷ ତା ଦେହରେ ପ୍ରୋଟିନ୍ ଅଛି ଖାଇବା କଥା ନା।
କଣ ଭଉଣୀ ତମେ ମତେ କହୁଛ ଭିଟାମିନ୍ ତମେ ବା ନିଜେ ଖାଅନି ପରିବା? ତମେ ମତେ କହୁଛ ଜ୍ଞାନ ଦଉଛ।
ଖାଉନଥିଲି କିନ୍ତୁ ପରିସ୍ଥିତିରେ ପଡ଼ିକି ମଣିଷ ଯେତେବେଳେ ଦେହ ଖରାପ ହେଉଛି ତ ଖାଇବାକୁ ତ ପଡ଼ିବ ନା ତମେ ତ
ଆଚ୍ଛା ଆଚ୍ଛା ତାହେଲେ ତମେ ଭଲ ପିଲା ହେଇଯାଇଛ ଆଉ।
ହଁ ଭଲ ପିଲା ହେଇଯାଇଛି ତମେ ଖାଇବା କଥା ନା ଆଉ ଗୋଟେ ନ ଖାଇକି ତମେ ଏମିତି କହୁଛ ନା।
ଓହୋ!
ହୁଁ। ଆଉ ଦେହ କେମିତି ଅଛି ତମ ତମ ଦେହ କଣ ଭଲ ନଥିଲା କହୁଥିଲା ଭଲ ଅଛି ନା ଏବେ?
ନାଇଁ ମ ଏବେ ଭଲ ହେଇଯାଇଛ ପରା, କାଲି ଟିକେ ଭଲ ନଥିଲା ଆଉ ଏବେ ଭଲ ହେଇଯାଇଛି।
ଆଚ୍ଛା ଆଚ୍ଛା। ହଁ ମୋ ଦେହ ଭଲ ଅଛି। ଆଉ ଗାଧୁଆ ପାଧୁଆ ସରିଲାଣି ନା କଣ ହଉଛି?
ହଁ ସକାଳୁ ଉଠିକି ଗାଧେଇ ପାଧେଇ କି ମନ୍ଦିର ଗଲି। ଏଇ ଠାକୁରଙ୍କ ଦର୍ଶନ ସାରିକି ପନ୍ଦର କୋଡିଏ ମିନିଟ୍ ବସି ସେଠି ଜଣେ ମା ଆଉ ବ୍ରାହ୍ମଣ ନନା ସହ ବସିକି ଟି- କେ ସମୟ କଟେଇଲିି। ତାପରେ ମ- ଠକୁ ଆସିକି ପୁଣି ଟିକେ ଠାକୁର ଦର୍ଶନ କରିକି ଘରକୁ ଆ- ବସିଛି। ଆଉ ତମେ?
ଆଚ୍ଛା ଆଚ୍ଛା ନାଇଁ ନାଇଁ ମୁଁ ଏଇ ଉଠିକି ଖାଇକି ପିଇକି। ଏ ଆମ ଘରକୁ ସବୁ ବନ୍ଧୁବାନ୍ଧବ ଆସିବେ ଟିକେ ସେଇ ବେ ଚର୍ଚ୍ଚାରେ ଲାଗି ପଡ଼ିଛି ଆଉ। ହଁ
ଥର କାମ ଥିବ ଆଉ।
ହଁ ଘରେ ଆଉ ଫୁଣି ଟିକେ ବହୁତ କାମ ରହିଯାଇଛି ଆଉ ହଁ।
ଆଚ୍ଛା।
ହଁ, ଆଉ ଗାଧୁଆ ପାଧୁଆ ସରିଲାଣି ନାଇଁ। ତାହେଲେ ମୁଁ ବି ଗାଧୋଇନି ଏପର୍ଯ୍ୟନ୍ତ।
ଏ ଆସି ଏଗାରଟା ବାଜିବ ତମେ ଗାଧେଇନା।
ନା ପାଇବା ବ୍ୟସ୍ତରେ ରହିଯାଇଥିଲି ଆଉ ଗାଧେଇନି। କଥା ହେଇ ସାରିକି ଆ ତମ ସହ ଯାଇକି ଗାଧେଇ ପଡିବା ଆଉ।
ଓହୋ! କଣ ଖାଇଛ ନା ଖାଇନ ସକାଳୁ?
ହଁ ହଁ ଖାଇ ଦେଇଛି ଆଉ ଖାଇବିନି ନା ଛତୁଆ ଖାଇ ଦେଇଛି ଟିକେ।
ଆଛା ବଢିଆ ଖାଇବା ଖାଇଛ ଆଉ। ହ ଛତୁଆ କଣ ପକେଇ କେମିତି କଣ କରନ୍ତି?
ଆମର ଛତୁଆରେ ବା ଆମେ ସେ ଯେଉଁ ଚୂଡ଼ା ଆଉ ସୋଲା। ତାକୁ। ଶୁଣୁନାହାଁନ୍ତି ଚୂଡ଼ା, ସୋଲା, ଆଉ ହେଉଛି ମୁଢ଼ି, ଆଉ ଆମର ସେ ଯେଉଁ କାଜୁ, ଆଲମଣ୍ଡ, ଏଇସବୁ ପକ ଇକି ତାକୁ ଚିନି ବି ପଡ଼ିଛି ଏସବୁ ପକେଇିକ ତାକୁ ଗ୍ରାଇଣ୍ଡ କରିକି ରଖାହେଇଛି ସେ ସବୁ ଗୋଳା ହେଇକି ଖାଲି ପିଆ ହଉଛି ଆଉ। ହଲିକ୍ସ ବି ପଡ଼ିଛି।
ଆଚ୍ଛା ଭଲ ଆଉ।
ହଁ ଭଲ ଲାଗୁଛି କିନ୍ତୁ ସବୁଦିନ ଗୋଟେ ଜିନିଷ ଖାଇଲେ ବିରକ୍ତି ଲାଗିବନି। ତମୁକୁ ଯେମତି ଆଜି ସତୁ ସନ୍ତୁଳା ଖାଇବାକୁ ଭଲ ଲାଗୁନି
ହଁ। ମତେ ମୁଁ ଡେଲି ଖାଏ ବିଶ୍ୱାସ କର ମତେ ସନ୍ତୁଳା ବହୁତ ପସନ୍ଦ ଲାଗଛି କଣ ଦେ ଖିକି ଇଛା ହଉନି ମୁଁ ଜାଣି ପାରୁନି
ଏହେଁ ନା ନା ଯାଇ ଖାଇଦିଅ ନ ଖାଇଲେ ପୁଣି ଦେହ ଖରାପ ହେଇଯିବ ପୁଣି ଅସୁବିଧା ହବ। ରଜ ଆଇଲାଣି ରଜରେ ଦେହ ଖରାପ କରିବ ନା?
ଏଇ ଖାଲି ଚୁଡ଼ା ଦିଟା ଭାଜି ଦେଇକି ବସି ଚୁଡା ଖାଉଛି।
ଆଚ୍ଛା ଆଚ୍ଛା।
ହଁଉ ଆଉ?
ଆ ଆଉ ତମ ଘରୁକୁ କିଏ କୁଣିଆ ମଇଁତ୍ର କିଏ ଆସିଲେଣି ନା ରଜ ପାଇଁ ନା ଆସିନାହାନ୍ତି।
ନା ଆମର କେବଳ ଛୁଆ ଦିଟା ଆସିଛନ୍ତି ବାହାରେ ରୁହନ୍ତି ରଜ ପାଇଁ ଗାଁକୁ ଆସିଚନ୍ତି ଏତିକି ଆଉ ଭାଉଜତ ତାଙ୍କର ପଳେଇ ଯାଇଛନ୍ତି ତାଙ୍କ ଘରୁକୁ।
ହଁ ସିଏ ତାଙ୍କର ରଜ ତାଙ୍କ ଗାଁ ରେ କରିବେ ବୋଲି ପଳେଇଚନ୍ତି ଆଉ।
ତାଙ୍କ ଗାଁ କୁ ପଳେଇଚନ୍ତି ଆଉ। ହଁ ଗଲା ଛୁଆ ଦିଟା ଧରିକି ରଜ କରିବା କଥା।
ହଁ।
ଏଥର କଣ ରଜ ହବ ଖରା ତ ଏତେ ଜୋରସେ ହଉଛି ଆଉ କୁଆଡେ ଯିବା ଲାଗି କିଛି ନୂଆ ପିନ୍ଧିବା ପାଇଁ ଇଚ୍ଛା ହଉନି।
ହଁ ପରା ଏଇ ଯୋଉ ଖରା ହଉଛି ଡର ମାରୁୁଚି
ହଁ ପରା ଘରୁ ବାହାରି ହଉନି ଆଉ କୋଉଠି ବୁଲିଆକୁ ଯିବ ତ ଦୂରର କଥା
ହଁ ପରା ଭାରି ଜୋର ଖରା ଉଛି ମଣିଷ ପୁରା ନାକେ ଦମ ହେଇଗଲାଣି ଏ ଖରାକୁ ଦେଖିକି
ହଁ।
ତଥାପି ଆମ ଇଆଡ଼େ ଆଜି ଟିକେ ପାଗ ନରମ ରଖିଛି ଆଜି ଟିକେ ବେଶି ଖରା ନାହିଁ ରଜ ଗ ଭଳିଆ ରଜ ମାନେ ଦେଇଛି
ଆଚ୍ଛା ଆଚ୍ଛା ହଉ ଦେଖ ରଜ ଦିନ କଣ ହଉଛି?
ହଁ।
ଆଉ କଣ କହୁଚ? ତମେ ଟିଭି ଦେଖା ଦେଖି କରୁଛ ନା ନାଇଁ? ତମେ ଟିଭିି କେତେ ଦେଖୁଛନ୍ତି ନା ଦେଖୁନା?
ନା ଟିଭିରେ ମୁଁ କେବଳ ଟିକେ ଫିଲ୍ମ ଫିଲ୍ମ ହେଲେ ଦେଖେ। ନନ ଟିଭିରେ କଣ ଦେଖିବ ମଣିଷ।
ହଁ ସେଇ ତ ଫିଳୁ ଆଉ କଣ ଦେଖନ୍ତି କି ତମେ କି କଥା କଉଛ।
ନା ଏ ଯୋଉ ୱେବ୍ ସିରିଜ୍ ଫୋଏବ୍ ସିରିଜ୍ ଟିକେ ଆସେ। ସେଇଆକୁ ଦେଖୁ ବେଳେ ବେଳେ ଏବେ ତ ସବୁ ମୋବାଇଲ୍ ଲାପଟପ୍ ହେଇଗଲାଣି ହଁ ୱେବ୍ ସିରିଜ୍ ଟିକେ ମୋତେ ଭଲ ଲାଗେ ଆଉଉଚି ଏବେତ ସବୁ ମୋବାଇଲ ଲାପଟପ ହେଇଗଲାଣି ସବୁ ଲାପଟପ ପର୍ସନାଲି ଦେଖା ଦେଖୁଛୁ ଆଉ କିଏ ବସିକି ଟିଭିରେ ଦେଖୁଛି ଟିଭି ଏଗୁଣ କି ଛୁଆମାନଙ୍କର ଟିଭି ସେ ଖାଲି ଟିଭି ଲଗେ ଦଉଚନ୍ତି ଆଁ ସେ ଯୋଉ ୟୁ ଟ୍ୟୁବରୁ ଦେଖୁଛନ୍ତି ତା ଧେରେ ଇଏ ସବୁ ଚଲେଇଛନ୍ତି ଆଉ
ହଁଅ ଅ ଭଉଣୀ ଇଏ ମ୍ୟାଗିଟାକି କେମିତି କରନ୍ତି କହିଲ ମୁଁ କରିପାରୁନି ମୋର ଲୁ
ମ୍ୟାଗି ମ୍ୟାଗି ବହୁତ ସହଜମ ମ୍ୟାଗି କଣ କରିବେ ଫାଷ୍ଟ ଆପଣ ତାକୁ ଟିକେ ଗରମ ପାଣିରେ ପକେଇକି ଟିକେ ସିଜେଇଦେବେ।
ହଁ।
ସିଜେଇ ଦେଲା ପରେ ପିଆଜ ଆଉ କଣ କି ସେ ଯୋଉ ବିଲାତି ଫିଲାତି କାଟିକି ଅ ତେଲରେ ପକେଇ ହଁ ଛୋଟ ଛୋଟ ପୁରା ଛୋଟ ଛୋଟ କଇ କାଟଦେବେ ତାକୁ କଣ କରି ହୁଏନା ଯୋଉ ତେଲ ପକେଇକି ଟିକେ ପକେଇଦେବେ ପକେଇ ଦେଇ ଘୋଡେଇ ତେବେ ଆଳୁ ବି ଯଦି ପକେଇବେ ଆଳୁ ବି ଭଲ ଲାଗେ ମ୍ୟାଗିରେ। ଆଳୁ ଟେ ପକେଇ ଦେଇକି ତାକୁ ଟିକେ ଫ୍ରାଏ କରିଦେବେ। ଟିକେ ହେଇଗଲା ପରେ ଆଳୁ ତାପରେ ସେ ଯୋଉ ମ୍ୟାଗିକି ପକେଇଦେବେ ପକେଇକି ପାଣି ଟିକେ ଦେଇଦେବେ। ଆଦେହେରେ ଯଦି ହବ ଆପଣ ଟମାଟୋ ସସ୍ ଚିଲ୍ଲି ସସ୍ ସୋୟା ସୋୟା ସସ୍ ପକେଇବେନି ମ ନନେ ଆପ ଆପଣ ଙ୍କ ଇଚ୍ଛା ଯଦି ପ
ହଁ ସୋୟା ସସ୍ ହଁ ଦେଖିଆ ଆଉ ହଁ।
ହୁଁ ପକେଇଦେବେ ତାପରେ ଗୋଳେଇ ଲେ ଚିଜ ଅ ପକେଇକି ଖାଇଲେ ଆଉ ଟିକେ ଅ ଅଧିକା ଟେଷ୍ଟି ଲାଗେ।
ହଁ ତାହେଲେ ବଜାରକୁୁ ଯାଇକି ଏତେ ଜିନିଷ ଆଣିଆକୁ ପଡିବ ଆଉ।
ହଁ ଏତେ ଜିନିଷ ଆଣିକି ଗୋଟେ ଭ ଯଦି କରିବେ ଭଲ ସେ
ହଁ ହଁ ହଁ ମୁଁ ବି ସେ ମୁଁ ଭାବୁଛି ଟିକେ ମ୍ୟାଗି ବନେଇକି ଖାଇବା।
ଆପଣଙ୍କ ଘର ପାଖରେ ନଥିବ କୋଉ ଦୋକାନ ଫୋକାନ ସେଇଠୁ ଯାଉନାହାନ୍ତି ନେଇ ଆସିବେ ଜିନିଷ ତ ମିଳିଯିବ ଆରାମସେ।
ହଁ ଦେଖିଆ ଖୋଲା ଥିବ କି ନାଇଁ ମୁଁ ଜାଣିନି ଖରାରେ ବା ବାହାରକୁ କୁଆଡେ ଯିବାକୁ ଇଚ୍ଛା ହଉ କୁହନା ଭଉଣୀ ଦେହ ହଉଚି ଖାଲି।
ହଁ ପା ଖରା ତ ବହୁତୁ ହଉଚି ଆଉ କଣ କରିବା ବାହାରକୁ ବାହାରିବା ପୁର୍ବରୁ ଗୋଟେ ଛତା ଆଗ ନିହାତି ଦରକାରେ ତାପରେ ଯାଇକି ଯୋଉ କଥା।
ତ କଣ କହୁଥିଲ ତମ ଭଉଣୀଙ୍କ ଦେହ ଖରାପ ଥିଲା ସାନ ଭଉଣୀଙ୍କର ଏବେ କେମିତି କ ଅଛନ୍ତି?
ହଁ ସିଏ ଏ ଘଏ ଖାଇବା ପିଇବା ଟିକେ ଏପଟ ସେପଟ କରିଦେଇଥ ଥିଲା ତ ସେଥିପାଇଁ ତ ଦେହଟା ଖରାପ ହେଇଯାଇଥିଲା ଏଇଖୁଣି ଟିକେ ଭଲ ଅଛି। ହଁ ଏସିଡିଟି ଆଉ ତାପରେ ଏଇ ଯୋଉ ଆମର ରହିଲା କଣ କହିଲେ ଏ ଯୋଉ ଜରତ ଥଣ୍ଡା ଟିକି ହେଇଯାଇଥିଲା ସବୁଆଡ଼ୁ ମିଶିକି ହେଇଯାଇଥିଲା ଆଉ।
ଆଚ୍ଛା ମୋର ପରା ସେଇ ଅବସ୍ଥା ଗୋଟେ ଟାଇମ ନ ଖାଇଲେ ମାନେ ଗ୍ୟାସ୍ ଏମିତି ହେଇଯାଉଚି ଦେହ ପୁରା ଜଳୁଚି ମୋର ବାନ୍ତି ହଉଚି।
ଆଚ୍ଛା ଆଛା। ହଁ ନାଇଁ ଠିକ ସେ ଟାଇମ ରେ ଖାଇବା ପିଇବା କରନ୍ତୁ ଦେଖିବେ ଦେହ ଠିକ ଠାକ ହେଇଯିବ ହୁଁ।
ଆଉ ଆମେ ଯଉ ସ୍କୁଲ ସମୟରେ ଦେଖା ହେଇଥିଲେ।
ହଁ ସ୍କୁଲ ଟାଇମ ରେ ଯାଆ ଦେଖା ହେଇଥିଲା ଆଉ ତ ଦେଖା ହେଇନାହାନ୍ତି ଦେଖିବା ଗୋଟେ କୋଉ ଆ ଦିନ କହୁନାହାନ୍ତି ଦେଖ ଦେଖା କରିବା ଆଉ ଅ
ଦେଖା କଣ କରିବା ମୁଁ ତ ସ୍କୁଲ ସଲୁ ଆଉ କେବେ ଦେଖିଆକୁ ପାଉନି ଯାହା ଖାଲି ଫୋନରେ ଟିକେ ଅଧେ କଥା ହେଲେ କେବେ ଗୋଟେ ବ୍ୟାଚ ଫିସ୍ କରିଆ। ନା କଣ କହୁଚ କରିବାନି ଅ ଭାବୁଚ ଟିକେ କହୁନା ନା ହୋଲ୍ଡ ରେ କରିକି।
ହଁ ଏଇଥର ଚାଲ ନାହେନେ ବ୍ୟାଚ ଫିଷ୍ଟ ଗୋଟେ କରିବା କରିକି ସବୁ ଗେଟ ଟୁଗେଦର୍ କରିବା ଆଉ ଦେଖାହବା ଭଲ ଲାଗିବ।
ଆଚ୍ଛା ହଁ ସବୁ ଛୁଆ ମତେ କୁ ଆମ କ୍ଲା କ୍ଲାସ୍ ତ ତଥାପି ପଚିଶି ତିରିଶ ଜଣ ପାଖାପାଖି ପିଲା ହେବେ ଆଉ ଆମ ବି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସାତ ଆଠ ନା ଆମର ତ ନଅ ଜଣ ଅଛନ୍ତି ହଁ କି।
ହଁ ହଁ ହଁ।
ସମସ୍ତେ କଲେ ହୁଅନ୍ତା ଗୋଟେ ଖୁସି। ଏବେ ତ ରଜ ଛୁଟି ସବୁ ଆମେ ଗାଁରେ ଅଛୁ ନା। ମୁଁ କିଛି ଛୁଆଙ୍କୁ କଲ୍ କରିକି ବୁଝୁଥିଲି ସମସ୍ତେ କହୁଛନ୍ତି ଗାଁରେ ଅଛନ୍ତି କାଳେ।
ଆଚ୍ଛା ଆଚ୍ଛା ତ ସମସ୍ତେ ମିଶିକି ଗୋଟେ ଭୋଜି କରନ୍ତେ ମିଶି ମାସି ଖାଇ ପିଇକି ଆସନ୍ତେ ଭଲ ଲାଗନ୍ତା ଖୁସି। ନାଇଁ ନାଇଁ ଆଇଁଷ ହଁ ଯଉମାନେ ଆଇଁଷ ଖାଇବା ଆଇଁଷ କରିବା ଯିଏ ସାଧା ଖାଇବେ ସାଧା କରିବା ଆମେ ତ ଭାଇ ସାଧା ପା-
ତମେ କଣ କହୁଛ ହଁ ସାଧା କଣ କରିବା।
ସାଧାରେ କଣ କରିଦବା ଗୋଟେ ମିକ୍ସ ତରକାରୀ କରିଦବା ନହେଲେ ଛତୁ ନହେଲେ ପନିର କରିଦେବା ଆଉ ହଁ।
ଆଇଁସ ରେ ଚିକେନ କରିଦେବା ହେଲା କି।
ହଁ।
ତାଙ୍କର ଚିକେନ ସାଧା ଯଦି କିଏ ଖାଇବା ତା ଖାଇବେ ଚିକେନ୍ କିନ୍ତୁ ଦେବା
ହୁଁ ହୁଁ ହୁଁ।
ଆଉ ନର୍ମାଲ ଯା ଖାଇବା ତ ସାଧା ଆଇଁଷ ଫାଇଁସ ଯାହା ହବ। ତାପରେ ଥଣ୍ଡା ଟିକେ ଆଇସ୍କ୍ରିମ ଟିକେ ଏ ବ୍ୟବସାୟ ରଖିବା ହେଲା କି।
ହଁ ହଁ।
ହୁଁ ସାଧାରେ ହଁ ଭଲ ତ ସବୁଭଲ ତା ଦେହରେ ଭାତ ଡାଲି ଆଉ ଆଉ ପନିର
ହଁ।
ଭାତ ଡାଲି ପନିର୍ ସାଲେଡ଼ ଆଉ ଖଟାଟିକେ।
ହୁଁ ହୁଁ।
ଆାଇଁସରେ ଖାଲି ଭାତ ଚିକେନ ଆଉ ତାଙ୍କର ଯିଏ ଖଟା ଖାଇବେ ସାଲାଡ ଖାଇବେ ସେଟା ଖାଇବେ ଆଉ ହଁ ଆମର ସାଧା ଖାଲି ପନିର୍ ହଁ। ପାମ୍ପଡ଼ଟା କରିବା।
ହୁଁ ଆଉ ତାପରେ ଥଣ୍ଡା ଥଣ୍ଡି ଟିକେ ଆଣି ପି କି ଗୋଟେ ମଜାମସ୍ତି ହବ ଆଉ
ଏ ଓ। ଆଉ ଫଟୋ ବି ଉଠେଆ ହେଲାକି।
ହଁ ଆଉ ଫଟ ଟା ତ ନିହାତି ସେଇଟା ତ ଆଗ ନା ତାପରେ ଯାଇଁକି ଯୋଉଟା ଆଗତ ଫଟୋଟା ନିହାତି ରହିବା ଦରକାର ସେଟା ହୁଁ
ଆଉ ତମେ ଯଉ ପରୀକ୍ଷା ଦେଇଥିଲ କେମିତି କଣ ହେଲା ସବୁ ତମ ପରୀକ୍ଷାରେ
ହଁ ପରୀକ୍ଷା ତ ଦେଇଥିଲି ପରୀକ୍ଷା ଭଲ ହେଇଚି ଦେଖାଯାଉ ରେଜାଲ୍ଟ କଣ କେମିତି ଫଳ ଆସୁଚି ଦେଖିବା ଆଉ ହଁ।
ଆଉ ମତେ ଭଉଣୀ ଫା